ହ୍ୟାଲୋ ହଁ କୁହନ୍ତୁ।
କଣ କରୁଛନ୍ତି?
ଥିଲି ମୋର ତ ଥିଲା ଅଫିସ। ହଁ ତ ସେଠୁ ସାରିକି ସେ କାମ ସମାପ୍ତ କଲି ସବୁ ଅଫିସ ରେ ସବୁ କାମ ସମାପ୍ତ କରିକି ଏବେ ଆସିଲି।
ଆପଣ ତାହେଲେ ବ୍ୟସ୍ତ ଅଛନ୍ତି ଟିକେ?
ନାଇଁ ବ୍ୟସ୍ତ ନାହିଁ ମୁଁ ସ କାମ ସାରିଲି ସାରିକି ଅଫିସରୁୁ ଆସିକି ଘରେ ପହଞ୍ଚିଲିଣି।
ଆଚ୍ଛା ଆଚ୍ଛା। ଆପଣ ଦିନ କେମିତି ଆଜି କଟିଲା?
ହୁଁ ଭଲ କଟିଛି।
ଭଲ କଟିଛି ଆଜି କଣ ଖାଇବା ପିଇବା ହେଇଥିଲା?
ହୁଁ ଦିନରେ ତ ଉଁ ମ୍ ଖାଇବା ଆକ୍ଚୁଆଲି ସକାଳ ଛଟାରୁ ମୁଁ ବାହାରି ଯାଇକି ପଳେଇଥିଲି ଆଉ ସେଥିପାଇଁ ମୋର ଏ ମାନେ ସେ ରହୁଛି ଜରୁରୀ କାଳୀନ ଡ୍ୟୁଟି ରହୁଛି ମୋର ସେଥିକି ମାନେ ସେ ଆ ଯାଇକି ଏତେ ଏଟା କିଛି କାମ ମାନେ ସକାଳୁ ଖାଇବା ପିଇବା କରିକିଆଣିଲି। ବାହାରେ ଖାଇବା ପାଇଁ ପଡେ଼।
ଆଚ୍ଛା ଆଚ୍ଛା।
ଆଜ୍ଞା ଆଉ ଆପଣଙ୍କର ଦିନ କେମିତି କଟିଲା ଆଜି?
ହଁ ଆମର ଦିନ ଆମେ ତ ଘରେ ଅ ହାଉସ ୱାଇଫ। ଆମେ ଭଲ ଅଛୁ, ଭଲ ରେ ଭଲରେ ଯାହା ତାହାହଲେ ଆମକୁ କରିବାକୁ ପଡିବ ରୋଷେଇବାସ ଭଲ ମନ୍ଦ।
ଆଜ୍ଞା ଆଜି ଆଜି ଆପଣ କଣ ଖାଇବା ପାଇଁ କରିଥିଲେ?
ଆମର ଆଜି ସକାଳୁ ଆଗେ ଏ ନିତ୍ୟକର୍ମ ଡେଲି ମୁଁ ରାତି ଚାରିଟାରୁ ଉଠେ। ନିତ୍ୟକର୍ମ ବାସି କାମ କରି ନିତ୍ୟକର୍ମ ସାରି। ସେ ମଣିିଂୱାର୍କରେ ଯାଏ ମଣିିଂୱାର୍କ ସାରିକି ଆସ ଆସିକି ଗାଧେଇବା ଗାଧେଇ ସାରି ପୂଜା କରିବା। ପୂଜା ସାରି ଛୁଆ ଉଠିବେ ଉ ଠିକି ତାଙ୍କୁ ଟିଫିନ୍ କରିକି ଦବା ପାଇଁ। ସାନ ପୁଅ କମ୍ପୁଟର ଯାଉଛି ସେ ଖାଇକି ଆଗେ ଯିବ ବଡ ପୁଅ ପଛରେ ଖାଏ। ତାପରେ ମୁଁ ଟିକେ ଟିଫିନ କରିବି। ତାପରେ ଆମର ପାଇପ ପାଣି ସବୁଆଡେ ମାନେ ରଖିବାକୁ ପଡିବ। ଆମର ଏଠି ଅଛି ତ ବୋରିଂ ପାଣି ହେଇଛି ତ। ପାଣି ଆସୁଛି ସବୁଆଡେ ମାନେ ରଖିବାକୁ ପଡିବ।
ଓ ହୋ ଆପଣଙ୍କର ପାଣିର ସମସ୍ୟା ଅଛି ବୋଧେ ଟିକେ?
ହଁ ଆମର ଏଠି ବୋରିଂ ପାଣି ଆସ ଶ ତ ଟାଇମ ଧରିକି ଆସଛି ତ ପାଣି ଟା ନ ରଖିଲେ ପୁଣି ଚଳିବା ପାଇଁ ହଇରାଣ ହବାକୁ ପଡିବ ପୁଣି ଟିଏ ହେ ଲୁ କି ଏତେ ବାଟ ବୋହିବ। ଆଉ ସେଇଥିପାଇଁ ପାଣିର ଟିକେ ସମସ୍ୟା ରହୁଛି। ଟିଅଲ ଆମ ବାଡି କିନ୍ତୁ ଯାହାନେ ମାରିବାକୁ ପଡିବ ତାପେକ୍ଷା ପାଇପ୍ ପାଣି ଆସ ର
ହଁ ହଁ ହଁ ସେଇଟା ସହଜ ଉପାୟ।
ହଁ ଆଟିଏଲ ଟା କାଇହିଁ ଏତେ ମାରିବାକୁ ପଡିବ।
ଆଜ୍ଞା ଆଜ୍ଞା।
ଆଉ ତାପରେ ରୋଷେଇ ବାସ ଉପରୁକୁ ତାପରେ କରିବାକୁ ଯିବା। ଆଜି ଆମର ଝୁଡଙ୍ଗ ଆଳୁ ଭଜା ହେଇଥିଲା ପୋଟଳ ଆଳୁ ଭଜା। ବଡ଼ି ଭଜା । ଆଉ ଡାଲି ବି ହେଇଥିଲା ଆଜି ଯେହେତୁ ଗୁରୁବାର ଅଛି ।
ଆଜ୍ଞା।
ଆଉ ତାପରେ ସାଲାଡ ଟେ ହେଇଥିଲା । ଗରମ ଭାତ । ଆଉ ଉ ଉ ତାପରେ ବଢି ଟିକେ ବିଲାତି ଭଜା ଟିକେ ଏ ପିଆଜ ଦେଇକି ତାକୁ ଟିକେ ଛେଚା ହେଇଥିଲା ଟିକେ, ଆଜି ଯେହେତୁ ପୋଡା ହବନି ଗୁରୁବାର ।
ଆଜ୍ଞା।
ସେରକ ଆଜି ଆମର ଦିନରେ ଖାଇବାକୁ ମାନେ ହେଇଥିଲା ଲଞ୍ଚ ରେ ତାପରେ ଏବେ ଏ ଏ ଏ ଏ ସନ୍ଧ୍ୟା ବେଳେ ଟିକେ ଏଇ ଜଳଖିଆ ଟିକେ ଟିଫିନ୍ ଟିକେ ଛୁଆ କରିବେ ଯାହା ଟିକେ କରିବାକୁ ପଡିବ । ତାପରେ ରାତିରେ ରୁଟି । ଏମିତି ରୁଟିିନ ଚାଲିଛି ଆଉ ।
ହୁଁ ହୁଁ ଆଉ ଯେହେତୁ ଘରର ସମସ୍ତ ଦାୟିତ୍ଵ ଆପଣଙ୍କ ଉପରେ। ହଁ ଆପଣଙ୍କୁ ବି ଟିକେ, ଆଜ୍ଞା
ମୋ ଉପରେ ସବୁ ଦାୟିତ୍ଵ ।
ପିଲାମାନଙ୍କର ତାଙ୍କୁ ବାହ ଠିକ ଟାଇମରେ ବାହାର କରିବା ଖାଇବାକୁ ଦେବା ଆପଣଙ୍କର ବି ସବୁ ଅ କଥା ପୁରା ଇଏ ହଉଥିବେ ମୁଁ ବୁଝିପାରୁଛି ।
ହଁ ହଁ ଟାଇମ ଟାଟା କ ଟାଇ ଟବଲ ହେଇଯାଇଛି ।
ହଁ ହଁ ହଁ ହଁ।
ଆ ଛୁଆ ମାନଙ୍କର ଆମର ହେନ ଅବହେଳା ହେଲେ ହବ ଛୁଆ ମାନଙ୍କର ହବନି।
ହୁଁ ହୁଁ ହୁଁ।
ଛୁଆ ମାନେ ଟାଇମ ରେ ଯିବାକୁ ପଡିବ ତାଙ୍କୁ ଖାଇବାକୁ ପଡିବ ।
ହୁଁ।
ଯେହେତୁ ମାର କର୍ତ୍ତବ୍ୟ ଟା ଆଉ ମା ତ ଆଗେ ରାତି ପାଇଲେ ଆଗେ ଉଠିକି ମାନେ ବିଛଣା ଛାଡିକି ତାପରେ ଛୁଆଙ୍କ ଧନ୍ଦା ବୁଦ୍ଧିିବାକୁ ପଡିବ ।
ଆଜ୍ଞା ଆଜ୍ଞା।
ହଁ ଏମିତି ସବୁ ଚାଲିଚି ଆଉ । ଆମର ସାରେ ଘରେ ରହୁନାହାନ୍ତି ସେ ପ୍ଲାଟରେ ରହୁଛନ୍ତି ।
ହୁଁ ହୁଁ ହୁଁ।
ଆଉ ସେଠୁ ସି ଆଠ ଦିନ ପନ୍ଦର ଦିନ ଏମିତି ଆସୁଛନ୍ତି ଘରକୁ ଆସୁଛନ୍ତି । ଆ ଯେହେତୁ ସବୁ ଦାୟିତ ଟା ମୋ ଉପରେ ଆଉ ।
ହଁ ହଁ ବୁଝିପାରୁଛି ଆପଣଙ୍କୁ ବି ବହୁତ ଅସୁବିଧା ହଉଥିବ । ହଁ ତ ସେଠି ମୋର ବି ମୁଁ ଅବିବାହିତ ହେବେ ମୋର ମା ବି ଚା କିରି କରିଛନ୍ତି ଆଉ । ମୁଁ ସେଥିପାଇଁ ମୋର ବୁଢ଼ୀ ମା ଜଣେ ଅଛନ୍ତି ସି ହିଁ ମୋ ପାଇଁ ବହୁତ ହଇରାଣ ହୁଅନ୍ତି ମୁଁ ଯଦି କେମିତି କଣ ତାଙ୍କର ପୁରା ଚିନ୍ତା ସାଙ୍ଗେ ସାଙ୍ଗେ ସବୁ ଜିନିଷ କରିବା । ମୋର ଅଫିସ ଟାଇମ ହେଲେ ସେମତି ପୁରା ଦୌଡା ଧପଡା କରିକି ସେ ମାନେ ପୁରା ମୋ ପାଇଁ ବ୍ୟସ୍ତ ।
ମୁଁ ବୁଝିପାରୁଛି ସେମତିଁ
ବୁଢୀମା ଉପରେ ସବୁ ଦାୟିତ୍ଵ ତ ସେଇଥିପାଇଁ ବୁଢୀମା ବ୍ୟସ୍ତ ହଉଛନ୍ତି ଆଉ ।
ଆଜ୍ଞା।
ଆଚ୍ଛା ଆଛା ଆପଣଙ୍କ ମା ବାପା
ବାପା ଅଛନ୍ତି ସିଭିଲ୍ ଇଞ୍ଜିନିୟର ଅଛନ୍ତି। ଆଉ ମୋ ମା ତ ଅଛନ୍ତି ଟିଚର ଅଛନ୍ତି। ମୁଭି ଅଛି ଉ ମୁଁ ଏସ୍ ଟି ଏସରେ ଜବ୍ କରିଛି।
ଆଜ୍ଞା ଆଜ୍ଞା। ଆ ଆପଣଙ୍କର ବାପା ମା ଆପଣ ଆଉ କିଏ ଭାଇ ଭଉଣୀ
ହଁ।
ହ
କାଲିନା ପଖର ଦିନ ତାର ନିଟ୍ ଏଜାମ ଗଲା। ତାର ପରୀକ୍ଷା ଆଜ୍ଞା ଆଜ୍ଞା ସାନ ଭାଇ ମୁଁ ବଡ଼ ସେ ସାନ ଆଉ ତାର ନିଟ୍ ଏକ୍ଜାମ ଦେଇଛି। ଆଉ ଉତୀର୍ଣ୍ଣ ହେଲେ ତାର ଡାକ୍ତରୀ ପାଇଁ ପାଠ ପଢା ପାଇଁ ତର ଇଏ କରିବ ଆଉ। ଆରମ୍ଭ କରିବ ଗଭର୍ଣ୍ଣମେଣ୍ଟ କଲେଜରେ।
ହଁ ଆଛା ଆଚ୍ଛା। ଛୁଆ ମା ଟିକେ ପଢାପଢି ଟିକେ ଭଲ କରୁଛନ୍ତି ତ ଭାଇ।
ହଁ ହଁ ହଁ ପଢାପଢି ତାର ଭଲ। ଓ ତାହ ସେ ଟପର ହେଇଥିଲା ତା ଟାଇମରେ, ମାଟ୍ରିକ ଟାଇମରେ। ଆଉ କଟକରେ ରହି ପଢ଼ୁଥିଲା। ତାପରେ ଭୁବନେଶ୍ୱର ରେ ରହିି ଆକାଶରେ ତାର କୋଚିଂ ନଉଥିଲା।
। ଆକାଶ ଏଇ ଯୋଉ କଟକ ସେଣ୍ଟର ରେ ଯୋଉ ଆକାଶ କୋଚିଂ ସେଣ୍ଟର ଟା ଭଲ ବୋଧେ ସବୁଠି?
ହଁ ଆକାଶ ଟା ଟିକେ ଭଲ ମେଡିକାଲ ଲାଇନ ପାଇଁ ଭଲ ଟିକେ ଆକାଶ ଟା।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
କୋଚିଂ ବେଙ୍ଗଲ ଅଲଗା ହଁ ହଁ ହଁ ହଁ। ଅଲଗା ଅଲଗା ସବୁ କିଛି ଅଛି ।ତାଙ୍କର ବିଭାଗରେ ସବୁ ଅଲଗା ଅଲଗା ବିଭାଗ ଅଛି। ଆଉ ସେଇ ବିଭାଗରୁ ସେ ବିଭାଗଟା ବି ମାନେ ତାଙ୍କର ଆକାଶ ଟା ବି ବହୁତ ଭଲ। ପଢାପଢି କରନ୍ତି। ସେଥିପାଇଁ ଭୁବନେଶ୍ୱରରେ ତାକୁ ପଢ଼ାପଢ଼ି କରିବା ପାଇଁ ଛାଡ଼ିଥିଲୁ।
ଆଚ୍ଛା ଆଚ୍ଛା।
ଆଜ୍ଞା। ଆଉ ଆପଣଙ୍କର ପିଲାମାନେ ସବୁ ପଳେଇ ଆସିଲେନି ଘରକୁ?
ହଁ ଆମର ବଡପୁଅର ଡିପ୍ଲୋମା ସାରିକି ଏବେ ଘର ଅଛି ତାର ଜବ ସିଲେକ୍ସନ ହେଇଯାଇଛି। ସେ ଜବ୍ ଯେ ତାର କ୍ୟାମ୍ପସ ପାଇ ଯାଇଥିଲା। ସେ ଜବ ଯାଇନି ଯେ ତିନି ତାରିଖ ଯିବ ଜଏନିଂ କରିବ। ଜଏନିଂ ଲେଟର ତାର ପଳେଇ ଆସିଲାଣି।
ଆଜ୍ଞା ଆଜ୍ଞା।
ଆଉ ସେ ସେଠିକି ତାଙ୍କ ବାପା ଆସିଲେ ଦେଖିବା କେମିତି କଣ ଗାଡି କରିକି ତାକୁ ମାନେ ନେଇକି ତାର ବେଡିଂ ପ ପତ୍ର ସବୁ ଯିବ ନା! ଆଉ ଏକାଥରେ ନେଇକି ତାକୁ ସେଠି ଛାଡିକି ଆସିବାକୁ ପଡିବ। ଆଉ ସାନପୁଅ ର ପ୍ଲସ ଟୁ ସରିଗଲାଣି।
ଉଁ ହୁଁ।
ଆଉ ତାର ଭଲ ମାର୍କ ରଖିଛି ବି। ସେ ପକେଇଛି ଦେଖିବାକୁ କୋଉଠି କଣ ଅନଲାଇନ ରେ ପକେଇଛି ଦେଖିବା କୋଉଠି କଣ ଆସୁଚି।
ଆଜ୍ଞା।
ଆସିଲେ ତାପରେ ଦେଖିକି ତାର ଆଡମିସନ କରିବାକୁ ପଡିବ। ଆଉ ବଡପୁଅ ଟେ ଲାଗିଗଲା କୂଳକୁ ଟିକେ ଯୋଉଠି ଏନ୍ତି ଟିକେ ହେଇଗଲା ସେ ତା ଟେନ୍ସନ୍ ଆଉ ନାହିଁ।
ହୁଁ ହୁଁ ହୁଁ।
ଆଉ ସାନ ପୁଅ ଟିକେ କୋଉଠି ଲାଗିଗଲେ କୂଳରେ ଦେଖିବା ପଢାପ ପୁଢ଼ି ଟିକେ ନଲେଜ ଭଲ ଅଛି ଆଉ ଦେଖିବା କଣ କରୁଛି କେମିତି କଲେ ଦେଖିବା ଯାଇକି ଜାଣିବା।
ହୁଁ।
ତାପରେ ଆଜିଠୁ କହିଦେଲେ ଆଉ କଣ ହଉ କିଛି ନାହିଁ। କଲେ ଯାଇକି ଜାଣିବ ଯେ କଲା ବୋଲି।
ହୁଁ।
ଆଉ ଏମିତି ଆମର ସେଇ ଆମର ବି ଅଳ୍ପ ପରିବାର। ଏବେ ସେଇ ଶାଶୁ ମା ଥିଲେ ଯେ ସେ ଆଠ ନଅ ମାସ ଏକ୍ସପାଡ କରିଯାଇଛନ୍ତି। ଶଶୁର ବି ଆ ଆଗୁରୁ ଆଠ ବର୍ଷ ହେଲାଣି ଏକ୍ସପାର କରି ଯାଇଥିଲେ।
ଓ ହୋ।
ଆଉ ସାର୍ ତ ଘରେ ବାହାରେ ରହୁଛନ୍ତି ଆଉ ଆମେ ଯେମତି ଦି ଜଣ ମା ପୁଅ ଦି ଜଣ ଏବେ ଯେହେତୁ ବୋଉଥିଲେ ଟିକେ ଚଳି ଯାଉଥିଲୁ। ଏବେ ଆମେ ସାନ ପୁଅର ମୋର ରହୁଥିଲୁ, ପୁଅ ବି ସେ ଯାଇକି ସେଠି ବାହାରେ ରହିି ପଢୁଥିଲା। ତାର ପଢା ସରିଗଲା ଯେମତି ଏବେ ଘରକୁ ଆସଚି ଆଉ।
ହଉ ଠିକ ଅଛି ଆଜ୍ଞା ଆପଣଙ୍କ ତ ପୁରା ଆପଣଙ୍କ ପରିବାର ଖୁସିରେ ଚଳୁ ଆପଣଙ୍କର ପରିବାର ସମସ୍ତିଙ୍କର ମଙ୍ଗଳ ମୟ ହେଉ।
ହଁ ଆପଣଙ୍କର ବି ମଙ୍ଗଳ ହଉ। ସମସ୍ତଙ୍କ ପରିବାର ସମସ୍ତେ ଖୁସିରେ ରୁହ, ଆପଣଙ୍କ କୋଉଠୁ ଗୋଟେ ଦେଖିକି ଭଲ ଝିଅ ଟିକେ ଟିକେ ଦେଖ।
ଆଜ୍ଞା।
ହ ଆପଣଙ୍କ ଭାଇ ବି ଭଲ ପଢାପଢି କରନ୍ତୁ। ହଉ ହଉ ରଖୁଛି ପ ପଛରେ କରିବି। ଆଉ।